ହ୍ୟାଲୋ ହଁ ମୋ କଥା ଆପଣ ଶୁଣି ପାରୁଛନ୍ତି ତ
ହଁ
ଆଉ ଏବେ କଣ କରୁଥିଲେ
କିଛି ନାହିଁ ବସିଚି ଆଉ।
ଓହୋ। ଆଉ ଖିଆ ପିଆ ସାରିଲାଣି?
ହଁ ଖାଇଥିଲି।
କଣ ଖାଇଥିଲେ?
ହୁଁ
ରୁଟି ଆଉ ଭଜା ଖାଇଥିଲି ଆଉ।
ଆଚ୍ଛା।
ହଁ। ଆଉ ଆପଣ ଏବେ ପଢୁଛନ୍ତି ନା ମାନେ ଜବ ଫବ କରୁଛନ୍ତି?
ନା ପଢେ ଏବେ ପ୍ଲସ୍ ଥ୍ରୀ ସରିଲା।
ଓହୋ ମାନେ ଆମର ଗୋଟେ ସିନିୟର।
ହୁଁ ହୁଁ।
ଆପଣଙ୍କର କୋଉଠି ପ୍ଲସ୍ ଥ୍ରୀ ଥିଲା?
ଆମର ଆନ୍ଦପୁର କଲେଜ।
ଓହୋ।
ତମେ ବି ପଢୁଚ?
ହଁ ମୋର ଏଥର ପ୍ଲସ୍ ଟୁ ଥାର୍ଡ ଇୟର ହେଲା।
ଆଚ୍ଛା।
ହଁ ସରି ପ୍ଲସ ଥ୍ରୀ ମାନେ ମୁଁ ମୁଁ ପୁରା ଆଜି ପୁରା ମାନେ ମୁଁ ମାନେ ଯାହା ସହିତ କଥା ହଉଛି ମୁଁ ଆଜି ପୁରା ଏମିତି ମାନେ ଗୋଟେ ଗୋଟେ କଥା ଭୁଲ ଭାଲ ସବୁ ଏ ମାନେ ସେ ପଚାରିଲେ କି କୋଉଠି ଆଜ୍ଞା?
ନର୍ଭସ୍ ହେଇଯାଉଛ।
ହଁ ୟା ପୂର୍ବରୁ ଏମିତି ମୁଁ କଥା ହଉଛି ମାନେ ସେ ପଚାରୁଛନ୍ତି କୋଉଠି ପଢୁଛି ମୁଁ ତା କାଲି ଚଣ୍ଡି ମନ୍ଦିର ଜାଣିଛନ୍ତି ସେ କହିଲ କି ହଁ ମୁଁ କହିଲଲି ତା ପାଖରେ ଯୋଉ ଶୈଳ ବେଳା କଲେଜ କଣ କହିବି ଶୈଳ ବେଳା ମନ୍ଦିର ଅଛି କଣ କହୁଛି ନାଇଁ ନାଇଁ ଶୈ ସରି ଶୈଳବାଳା କଲେଜ ମାନେ ଏମତି। ମୁଁ ଟିକେ ଏତେ କଥାବାର୍ତ୍ତା ହୁଏନି ତ ମାନେ କାହା ସହିତ ଏତେ ତ ସେଇଥିପାଇଁ ଟିକେ ଥନ୍ଦି ଯାଉଛି ଆଉ।
ଆଚ୍ଛା।
ହଁ। ଆଉ ଆପଣଙ୍କର କୋଉ ଅନର୍ସ ଥିଲା?
ମୋର ସାଂସ୍କୃତିକ ଅନର୍ଶ ତମର?
ମୋର ଏଥି ଅଛି ମାନେ ପ୍ଲସ ଥ୍ରି ହିଷ୍ଟରୀ ଅନର୍ସ।
ଆଚ୍ଛା।
ହୁଁ ମାନେ ମୁଁ ପୁଣି ପ୍ଲସ୍ ଟୁ ମୋର ସାଇନ୍ସ ଥିଲା। ତାପରେ ମୁଁ ଏବେ ଆସିଲି ଏଇ ଏକଜାମ ପାଇଁ ସବୁ।
ହୁଁ ହୁଁ।
ଆଜ୍ଞା।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ। ଏଇ ମାଆଙ୍କର ଟିକେ ଦେହ ଭଲ ନାହିଁ ବୋଲି ମୁଁ ଘରକୁ ଆସିଛି ଆଉ।
ଆଚ୍ଛା ଏବେ ଘରେ ଅଛ। ହୁଁ ହୁଁ।
ଏବେ ତିନି ଚାରି ଦିନ ମାନେ ଚାରି ପାଞ୍ଚ ଦିନ ହବ ଘରକୁ ଆସିଛି। ହଁ ହଁ।
ଆଚ୍ଛା ଆଚ୍ଛା।
ହଁ ତାଙ୍କ ସହିତ କଥା ହଉଥିଲେ କି?
ହୁଁ।
ହଁ। ଆପଣ କଣ ହଷ୍ଟେଲ ନା ଘରେ ରୁହନ୍ତି?
ମୁଁ ଘରେ।
ଓହୋ ମାନେ ପ୍ଲସ ଟୁ ବି ସେଇଠି ପଢିଥିଲେ ଯୋଉଠି ପ୍ଲସ ଥ୍ରୀ କରିଥିଲେ।
ହଁ।
ଓହୋ।
ସେଇଠି ବି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ହି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ସେଇଠି ବି ପଢ଼ିଥିଲେ।
ଓହୋ ହୋ ଯାହା ହଉ କି ଭାଗ୍ୟ ଆପଣଙ୍କର। ଇଁଛୁ ।
ଥଣ୍ଡା ହେଇଯାଇଛି।
ହଁ ଟିକେ।
ଏବେ ସିଜିନ ତ ଚେଞ୍ଜ ହେଲା ମୁଁ ପା ଏଇ ଜରରୁ ରିକୋଭର କରଚି ଏଇ ଗୋଟେ ଏ ଆଜି ହିଁ ମୋ ଦେହ ଭଲ ଭଲ ହେଲା କାଲଠୁ ପୁରା ଜର ଥିଲା।
ଓହୋ। ଚୁକ୍ ।
ଆଉ ରୋଷେଇ ବାସ ଶିଖିଲଣି?
ଟିକେ ଅଳ୍ପ ବହୁତ୍ କି ଶିଖିଚି।
ଆଚ୍ଛା। ହଷ୍ଟେଲରେ ରହୁଥିବ ଯେତେବେଳେ ଯାହା ମନ ହଉଥିବ ମାନେ ଏତେ ଆଲ୍ଲାଉ କରୁନଥିବେ।